ଅଁ।
କଣ କରୁଥିଲୁ?
ଏଇରି ବସିଥିଲି ଲାଇନ କାଟିଦି ତମ ଆଡେ ଟିକେ ପବନ ହଉଛି ତ ହେଲା ବର୍ଷା ଉଠେଇଛି ଅନ୍ଧାର କରି ରଖ ଖିଚି ତ ଏଇ ବାହାରେ ବସିଛି ଲାଇନ କାଟିଦେଇଛି ଆଉ। ଆ ତୁ?
ମୁଁ ଏଇ ଖାଇକି ବସିଥିଲି।
ଖାଇ ସାରିଲୁଣି?
ହଁ ଆଜି ଜଲ୍ଦି ଖାଇଦେଲି ଭୋକ ଲାଗିଲା ଯେ।
ଓହୋ କଣ ରୋଷେଇ କରିଥିଲୁ ଆଜି?
ଭାତ ଆଉ ସୋୟାବିନ୍ ତରକାରୀ।
ଅ ହୋ।
ତୁ ଖାଇସାରିଲୁଣି?
ହଁ ନାଇଁ ମୁଁ ଖାଇନି ଲାଇନ ଟା ଟିକେ ଆସିଲେ ଖାଇବି ଆଉ ଅନ୍ଧାଟାରେ କଣ ଖାଇବୁ ଆସୁ ଲାଇନ ଆଉ।
ହୁଁ ହୁଁ। ଆଉ ତମକୁ କ ଏବେ ଖାଇକି ବସିଥିଲି।
ଅଁ ହଁ।
ଆଉ କଣ ଗଛ ଲଗେଇଛୁ ତୁ କେବେ?
ହଁ ଗଛ ଲଗେଇଥିଲୁ ଏବେ ଯୋଉ ବିଶ୍ଵ ପରିବେଶ ଦିବସ ଗଲାଣି କି ସେବେ ଗଛ ଲଗେଇଥିଲୁ ଆଉ।
ହୁଁ।
ଗଛ ତ ନ ଲଗେଇଲେ ଯୋଉ ଭଳିଆ ଦେଖୁଛି ଗରମ ହଉଛି କେମିତି। ପଇଁଚାଶ ଡିଗ୍ରୀରୁ ପଚାଶ ଡିଗ୍ରୀ ସେଲସିୟସ ଭିତରେ ଦେଖଉଛି ଖରା। ହୁଁ ଗଛ ଟା ଲଗା ନିହାତି ଦରକାର ଲୋକମାନେ କାଟି ପକଉ ଛନ୍ତି କିଛି ବୁଝୁନାହାନ୍ତି। କାଟି ଦଉନ୍ତି ଯଦି କାଟୁଛନ୍ତି ବି ହେଲେ କାଟିଲେ ବି ଟ୍ରାଏ କରିବା ପାଇଁ ତ ଗୋଟେ ଗଛରେ ଯଦି ଦଶଟା ଗଛ କାଟିଛନ୍ତି ଗୋଟେ ଗଛ ହେଲେ ଲଗାନ୍ତେ। କିଛି ଲୋକ ନାହାନ୍ତି ଯାହାଫଳରେ ସମସ୍ତେ ଆମେ ଲୋକମାନେ ଆମର ନିଜର ଅସୁବିଧା ହଉଛି।
ହଁ।
ହୁଁ ଆ। ଆଉ ତୁ ଏବେ କୋଉଠି ଅଛୁ?
ମୁଁ ଏବେ ମୁଁ ଏବେ ହଷ୍ଟେଲେ ଅଛି।
ଓହୋ ତୁ ଗଛ ଫଛ ଲଗଉ ନା ନାଇଁ?
ହଁ ଲଗାଏ ଘରେ ଥିଲାବେଳେ।
ଅ ହଁ।
ଆଉ ତୋ ସ୍କୁଲ ଲାଇଫ ତୋର କେମିତି ଥିଲା?
ହଁ ସ୍କୁଲ ତ ମୁଁ ତ ଏଇ ଗଣ୍ଣମେଣ୍ଟ ସ୍କୁଲ ଛୋଟରୁ ହିଁ ଗମେଣ୍ଟ ସ୍କୁଲରେ ପଢିଚି। ଆଉ ଗାଁ ଆମର ତ ଗୋଟେ ଗାଁ ଟା ଆମେ ସବୁ ଗାଁ ରରୁ ମିଶିକି ସବୁ ସାଙ୍ଗ ମାନେ ଯାଉ। ହଁ ପାଠ ପଢୁଛୁ ଟେନ୍ଥ ଯାଏ ଏକାଠି ହିଁ ସବୁ ଏଇ ଗର୍ମେଣ୍ଟ ସ୍କୁଲରେ ହିଁ ପଢିଛୁ ସାଙ୍ଗମାନେ।
ହୁଁ।
ହୁଁ।
କଣ କେମିତି ପାଠ ପଢ ନା କଣ ଦୁଷ୍ଟାମି କର?
ହଁ ପଢୁ ସେମିତି ତ ସ୍କୁଲ ଲାଇଫଠୁ ତ ଏବେ କଲେଜରେ ପଢ଼ିବା ସେତିକି ମଜା ନାହିଁ। ସ୍କୁଲ ଟାଇମିରେ ଟିକେ ଅଲଗା ମଜା ସେଠି ଦୁଷ୍ଟାମି କରୁ ପାଠ ବି ପଢୁ ଦୁଷ୍ଟାମି ଚାଲେ ଖେଳ କୁଦ ଏମିତି ସବୁ ଚାଲେ। ଆମର ତ ଗମେଣ୍ଟ ସ୍କୁଲ ମାନେ ପୁଅ ଝିଅ ଆମେ ସବୁ ଏମିତି ମିଶିକି ପଢୁ ତ ହଁ ପୁଅ ପିଲା ସାଙ୍ଗମାନେ ଆମେମାନେ ସବୁ ଏମିତି ମିଶିକି ପଢୁ, ତାପରେ ସେମାନେ ଯୋଉମାନେ ଆମେ ଟେନ୍ଥ୍ ରେ ପଢୁଥିଲୁ ଭଲ ସାଙ୍ଗ ଥିଲୁ ନା ଆମ ଗାଁ ପିଲା ଗୁଡାକ ଆମେ ସେମାନଙ୍କୁ ଜାଣିଛୁ କିଏ ମାନେ ଯେମିତି ଗାଁରେ ହେଲେ କଣ ସମସ୍ତେ ଯାହେଲେ-ଯାହେଲେ ଲାଗିବେ କିଏ ଦାଦା କିଏ ମାମୁଁ ଏମିତି ଯାହେଲେ ଲାଗନ୍ତି। ତ ସେଇଭଳି ସବୁ ଏରା ସବୁ ସାଙ୍ଗ ଗୁଡାକ ଭାଇ ହିସାବରେ ଏମିତି ଆମେ ସବୁ ମିଶିକି ଟେନ୍ଥ ଯତେବେଳେ ପଢେଇଦଲୁ, ପ୍ଲସ ଟୁ ଯୋଉ ସରିଗଲା ଏବେ ତାପରେ ସେଠୁ ସବୁ ଥର ଭାବୁ ଭୋଜି କରିବୁ ବୋଲି ଏଇ ସାଙ୍ଗମାନେ ଆଉ ତ କାହାକୁ ମିଶେଇ ପାରିବୁନି କି କାହାର ମନେ ଥିବ କାହାର ମନେ ନଥିବ ଆମେ ତ ଛୋଟରୁ ପଢି ଚୁ ଆମେ କଥାବାର୍ତ୍ତା ହୋଉଥିଲୁ କି ଆମେ ଭୁଜି କରିବା। ସବୁଥରେ ଏମିତି କଥାବାର୍ତ୍ତା ହୋଉ ଯେମିତି ହେଲେ ଯାହାର ଗୋଟେ ଅସୁବିଧା ହବ। ମାନେ ଏମିତି ତିନିଟା ପିଲା କ୍ୟାନସେଲ ହେବେ ତ କରିହୁଏନି ଏଇଥର କିନ୍ତୁ ଭୋଜି କରି ଥିଲୁ ଆମେ ଏଇ ସ୍କୁଲ ଟାଇମ୍ ରେ ଯୋଉମାନେ ଟେନ୍ଥ ଯାଏ ପଢ଼ିଥିଲୁ। ଦଶ ବାରଟା ସାଙ୍ଗ ମିଶିକି ଆମେ ଭୋଜି କରିଥିଲୁ ଆଉ। ହଁ ଆଉ ତୋ ସ୍କୁଲ ଲାଇଫ୍ କେମିତି ଥିଲା?
ମୁଁ ବି ଏମିତି ଗମେଣ୍ଟ ସ୍କୁଲ ମୁଁ ଛୋଟବେଳଠୁ ପଢ଼ିଚି ଆଉ ପା ପାଠ ବି ପଢୁ ସାର୍ ମାନେ ଭଲ ଯେତିକି ପାଆନ୍ତି ଗାଳି ବି ଦିଅନ୍ତି।
ହଁ ସେଇଟା ତ ସବୁବେଳେ ଆଉ ଦୁଷ୍ଟ ହେଲେ ତ ଗାଳି କରିବେ ପାଠ ନ ପଢିଲେ ଗାଳି କରିବେ ଟିଚର ମାନେ।
ହୁଁ। ଆମେ ଯୋଉ ଆମ ସ୍କୁଲରେ ଆମେ ପଢିଲା ବଳେ ପାଚେରି ନଥିଲା ଏବେ ହେଇଗଲାଣି। ଆମେ ପଢିଲା ବେଳେ ପାଚେରି ନଥିଲା ଆମ ସ୍କୁଲ ପାଖରେ ଆମ୍ବ ଗଛ କୋଳି ଗଛ ସବୁ ଥାଏ। ଆମେ ସେମିତି ଯାଉ ହାରି ତାରେ ପୁଣି ରିସେସ୍ ମାନେ ଯୋଉ ରିସେସ୍ ହୁଏ। ପରେ ଆସିଲା ବେଳକୁ ସାର୍ ବାଟରେ ଜଗିକି ଥାନ୍ତି ପୁଣି ବାଡାନ୍ତି।
ଓହୋ ହଁ। ସେଇଟା ତ ସବୁ ଏମିତି ଇଟା ଗୋଟେ ମଜା ଛୋଟବେଳ ଏବେ ଆଉ ସେଇଟା ମିଳୁନି ଆଉ ପାଠ କଲେଜରେ ପଢ଼ିଲା ବେଳେ ଏସବୁ ଆଉ ମିଳୁନି କିଛି ଆମେ ବି ସେଇ ଟାଇମ୍ ରେ ସ୍କୁଲରେ ପଢୁ ଆମର ତ ଗମେଣ୍ଟ ସ୍କୁଲରେ ଖାଇବା ପାଇଁ ଦୋଉଚନ୍ତି।
ହୁଁ-ହୁଁ।
ତମବେଳକୁ ଦୋଉଥିଲେ ନା ନାଇଁ?
ହଁ ମୁଁ ଆମ ଗମେଣ୍ଟ ସ୍କୁଲ ମୁଁ ପ୍ରଥମରୁ ଅଷ୍ଟମ ଯାଏ ଗମେଣ୍ଟ ସ୍କୁଲରେ ପଢିଚି। ତାପରେ ଗୋଟେ ସେମି ଗମେଟ୍ ରେ ପଢୁଥିଲି ଆମ ଗାଁ ପାଖର ସ୍କୁଲରେ ସେଇଠି ଖାଇବା ଦିଆଯାଏନି।
ଓହୋ ହଁ ଆମର ବି ତ ସେଇ ଏଇଟି କ୍ଲାସ ଯାଏ ବି ଖାଇବା ଦୋଉଥିଲେ ତାପରେ ଆମର ବି ସେଇ ନବମ ଦଶମ ଯେତବେଳେ ସେଇଟା ସେ ସବୁ କିଛି ଖାଇବା ନାହିଁ କି ବହି ବି ମିଳେନି ନିଜ ହାତରୁ ଡେସ ଯାହା ସବୁ ଆମେ ଏଇଟ କ୍ଲାସ ରେ ରଖିଥାଉ ସେଇଗୁଡାକୁ ହିଁ ପନ୍ଧିକି ଯାଉ ନୂଆ ଯଦି ଥାଏ କି ବଡ ଭାଇ ଭଉଣ ଥାନ୍ତି ତାଙ୍କର ନୂଆଁ ଥିଲେ ମାଗିଆଣୁ। ସେମିତି କରୁ ଆଉ ଆମେ ବି ସ୍କୁଲ ଟାଇମ ରେ ପଢିଲା ବେଳକୁ ଖଟା ଏମି ସବୁ ସାଙ୍ଗାମାନେ ଖାଉ ଏସବୁ ଏବେ ଆଉ ଇଛା ହଉନି। ସେତବେଳେ ସାଙ୍ଗମାନଙ୍କ ସହ ମିଶିଥିଲୁ। ସେତେବେଳେ ଗୋଟେ ମାନେ ଜୋସ୍ ଥିଲା ଖାଇବାର ଖାଇଦଉଥିଲୁ ଯାହାବି ହଉ ମିଳି ମିଶିଲା ମାନେ ସବୁ ସାଙ୍ଗମାନେ ଏକାଠି ଖାଇ ହେଇଯାଉଥିଲା।
ହଁ।
ହୁଁ।
ଏକା ଖାଇଲା ବେଳକୁ କିଛି ଜିନିଷ ଟା ଭଲ ଲାଗୁନି ପା।
ହଁ ମିଶିକି ହେଲେ କଣ ଇଚ୍ଛା ନଥିଲେ ବି କଥାବାର୍ତ୍ତା ଏମିତି ହଉ-ହଉ ଖାଇ ହେଇଯାଏ ଜଣା ପଡେନି।
ହୁଁ।
ଆମର ତ ସେମିତିରେ ବୋହୁତ ସାଙ୍ଗ ବି କେତେ ଜଣ ଏମିତି ମ୍ୟାରେଜ କରିଗଲେଣି ଆମ ଭିତୁରୁ। ଯାହା ଘରେ ଯେତେବେଳେ ଯାହା ସୁବିଧା ହଉ ସେମାନେ ସବୁ କରିଦଉଅନ୍ତି ମ୍ୟାରେଜ। ଦିଇ ତିନିଟା ସାଙ୍ଗ ମୋର କରିସାରିଲେଣି।
ମୋର ବି ଦି ତିନିଟା ସାଙ୍ଗ କରିସାରିଲେଣି ଆଉ ପୁଅ କେହି ମ୍ୟାରେଜ କରିନାହାନ୍ତି ପୁଅରା ତ କମ ମଜ ଝିଅ ମାନେ ଦି ତିନଟା ଖଣ୍ଡେ ମ୍ୟାରେଜ କରିଦଲେଣି।
ହଁ ପୁଅ ମାନେ ତ ତାଙ୍କୁ ଏବେ କରନ୍ତି ତାଙ୍କ ତ ବ ଏଜ ହେଇନି ସେମାନେ ଆହୁରି ଜବ୍ କରିବେ। ତାପରେ ଯାଇକି ତାଙ୍କୁ ଘରେ କ ତାଙ୍କ ଉପରେ କିଛି ପ୍ରେସର ନାହିଁ କିନ୍ତୁ ଝିଅ ମାନଙ୍କୁ କରିଦିଅନ୍ତି ଜଲ୍ଦି ଟିକେ ଆଉ।
ଆଉ ତମ ସ୍କୁଲ ରେ ଯୋଉ ଖେଳ ହୁଏ।
ହଁ ଖେଳ ବି ହୁଏ ସ୍କୁଲରେ ବାର୍ଷିକ ଉତ୍ସବ ବି ହୁଏ। ଥାନ୍ତ ସେତେବେଳେ ପିଲାମାନଙ୍କୁ ପ୍ରାଇଜ ବଣ୍ଟନ କରାଯାଏ ଯିଏ କ୍ଲାସ ରେ ଭଲ ପଡୁଥିବା ଆଉ ଯାହାର ଆଟେଣ୍ଡନେସ ଥାଏ ମାନେ ସବୁବେଳେ ଯିଏ ଆଟେଣ୍ଡେ ହଉଥିବ ଅଧିକାଂଶ ଟାଇମ। ଅଧିକ ଦିନ ଯିଏ ଆସୁଥିବ ସେଇ ଟାଇମ ରେ ବି ପ୍ରାଇଜ ଦିଅନ୍ତି ଏମିତି ହୁଏ ନା ନାଇଁ ତମ ସ୍କୁଲ ରେ।
ହଁ ଆମର ବି ହୁଏ ଆନୁଆଲ ଫ-ଫଙ୍କସନ ହୁଏ ଆଉ ଖେଳ ହୁଏ।
ହୁଁ ତୁ ସବୁ କୋଉ କୋଉ ଖେଳରେ ଭାଗ ନେଇଥିଲୁ ସ୍କୁଲ ଟାଇମ ରେ।
ମୁଁ ଯୋଉ ଉଁ ଅଙ୍କ ଦୌଡା ଯୋଉ ହୁଏ ମ୍ୟାଥରେ।
ହୁଁ।
ତାପରେ ଲଙ୍ଗ ଜମ୍ପ ଆଉ ଯୋଉ ସ୍କିପିଙ୍ଗ।
ହୁଁ ହୁଁ ଲଙ୍ଗ ଜମ୍ପ ତୁ ଖେଳିପାରୁ?
ହଁ ମୁଁ ସବୁବେଳେ ଫାଷ୍ଟ ହୁଏ।
ଆହା। ହଁ ଆମୋ ସ୍କୁଲ ବି ସେଇଗୁଡାକ ହୁଏ ଯେ ମୁଁ କେବେ ଲଙ୍ଗ ଜମ୍ପ ରେ ଭାଙ୍ଗନେଇ ଭାଗ ନେଇନି। ଏଇ ଯୋଉ ଏମତିିଦିଅନ୍ତି ପଟିରେ ଆମେ ଛୋଟ ଛୋଟଇଥିଲୁ ପା ଦିଅନ୍ତି ନା ବାଟି ଚାମଚ ନା କଣ କୁହନ୍ତି ସେଇଟା ବି ଧରି ହଁ ଆଳୁ ଚାମଚ ନହେଲେ ବାଟି ସେଇଟା ଖେଳୁ। ଆଉ ତାପରେ ପିଲାମାନଙ୍କ ଭିତରେ ତ ରେସ୍ ଚାଲେନା। ସେଇ ରେସ ରେ ବି ଏମତି ଭାଗ ନଉ ଏଇ ସବୁ ଚାଲେ ଖେଳ ଆଉ। ପୁଚି ଆମ ସ୍କୁଲ ବି ହୁଏ ମାନେ ପିଲାଙ୍କ ଭିତରେ ଖେଳ।
ହଁ ପୁଚି ଆଉ ମ୍ୟୁଜିକ ଚେୟାର ବି ହୁଏ।
ହଁ ଆ ଗୋଟେ ଖେଳ ଜାଣିଥିବୁ ଦୌଡ଼ି ଡିଆଁ ଯୋଉ ଦୌଡି ଧରି କେମିତି ଡେଇଁଥାନ୍ତି ସେଇଟା।
ହଁ।
ହଁ ସେଇ ଖେଳରା ବି ହୁଏ।
ଆଉ ଆମର ଯୋଉ ହାଇ ଜମ୍ପ ବି ହୁଏ ଯେ, ମୁ ମୁ ସେଟା ଖେଳିପାରେନି। ଖାଲି ଲଙ୍ଗ ଜମ୍ପ ରେ ଡେଇଁ ପଡ଼େ।
ହଁ ପାଁ
ଆ ଆଜି କଣ ରୋଷେଇ ହେଇଛି କଣ?
ଆଜି ରୁଟି କୁ ମିଲମିକର ଆଉ ପୋଟଳ ବୋଧେ ତରକାରୀ ବନେଇନ୍ତି ଠି ସେ ଜାଣିନି ଦେଖି ନାହିଁ ସେ କଣ ବନେଇହନ୍ତି ଲାଇନ ତ ନାହିଁ ମୁଁ ଏ ବାହାରେ ବସିଛି ଆଉ।
ଓହୋ ଆଉ ତତେ ତୋତେ କଣ ପିଠା ଆସିଛି କହିଲୁ?
ମତେ ପିଠା ପିଠା ଉପରେ ଏତେ ଆଇଡିଆ ନାହିଁ। ଅଲଗା ରୋଷେଇ ବେଳରେ ଆସିଛି। ପିଠା ଏମିତି ମୁଁ କେବେ ବନେଇନି। ହଁ ଦେଖିଛି ଯାହା ଘରେ ବନାନ୍ତି ଯେ ମୁଁ ଥରେ ଏମିତି ଟ୍ରାଏ କରିଥିଲି ଯେ ଦେଇ ଯେମିତି ତ ପିଠା ତେଲ ହାଲକା ଟିକେ ଦେଇକି ପିଠା ପକେଇ ସବୁ ଗୁଡା ଲାଖି ଲାଖି ଗଲା ଏକା ବେଳେ।
ଆ ହା ଚକୁଳି
ହଁ ଆ ଚକୁଳି ପିଠା ଯୋଉ ଗୋଲ ବନାନ୍ତି ନା ପତଳା କରିକି ସେଇଟା ମୁଁ ଜାଣିନି ଲାଗି ଲାଗିଗଲା ଏକା ବଳେ ସବୁ ଗୁଡ଼ାକ ମାନେ ରାଉଣ୍ଡ ଆଉ ହେଲାନି, ଆଉ ଗୋଲ କରି ହେଲାନି।
ଓହୋ ନାଇଁ ମତେ ଆସିଛି ଚକୁଳି ପିଠା।
ଓହଁ ହଁ ମୁଁ ଏବେ ଧିରେ ଧିରେ ଏମିତି ବନେଇ ଦିଏ ଯେ, କିନ୍ତୁ ମାନେ ଯେତେବେଳେ ଫାଷ୍ଟ ଫାଷ୍ଟ କରୁଥିଲି ଲାଗିଯାଏ କରି ହୁଏନି।
ମାନେ ଓଲଟେଇଲା ବେଳେ ମାନେ ସେଟା ଭାଙ୍ଗିଯାଏ। ଏମତି ଇଏ ହେଇଯାଏ ଆଉ।
ହଁ ଦେଖି ଦେଖି ଶିଖିଦେଲେ ହୁଏ ଆଉ।
ହୁଁ
ଆଉ ଯୋଉ ଘରେ ବଡି ପକାନ୍ତି ମୁଁ ଦେଖିକି ମତେ ବି ଇଚ୍ଛା ହୁଏ, ତାଙ୍କଠୁ ଦେଖିକି ପକାପାଇଁ ମୁଁ ହାତ ଦେଖିକି ମିଶିକି ପକାଏ ବଢ଼ି ମାମା ହେକା ସାଙ୍ଗେ
ମୁଁ ବି ମାନେ ଯେତେବେଳେ ଡାକୁଥିବେ ଆଉ କଣ କାମ କରିବାକୁ ମାନେ କରିବିନି ଯେତେବେଳେ ବଡ଼ି ପକଉଥିବେ, ମାନେ ନିଜେ ନିଜେ ଯାଇକି ହାତରେ ଏରା ଏନ୍ତି ଏନ୍ତି ହଉଥିବେ।
ଅ ହଁ ହଁ ମୋ ମମି ତ ସେଇ କରେ ଆଉ ସେମିତି ଆଉ
ହୁଁ
ଆଉ ତୋ ହଷ୍ଟେଲ ରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି।
ହୁଁ ହୁଁ ଆଉ ରଜ ଉତ୍ସବ ତମ ଗାଁ ରେ ପାଳନ ହଉଛି?
ହଁ ହଉଛି। ବାକି ଏମିତି ମହୋତ୍ସବ ଭଳିଆ ହଉନି। ଖାଲି ଏମିତି ଦୋଳି ପଡ଼େ ଆଉ ପାନ ଖାଆନ୍ତି ଝିଅମାନେ ଖେଳନ୍ତି, ବୁଲନ୍ତି
ହୁଁ
ଅନ୍ୟ ଗାଁର ଆମ ଗାଁ ପାଖ ଝିଅ ମାନେ ଆମ ଗାଁକୁ ଆସନ୍ତି। ଆମେ ବି ଯାଉ ତାଙ୍କ ଗାଁକୁ ଖେଳିବାକୁ।
ହଁ ସେଇଟା ସବୁଆଡେ ତ ଆମର ବି ସେମିତି ଏଇଠି ଚାଲେ। ଆମେ ଯୋଉମାନେ ସାଙ୍ଗମାନେ ଭଲସେ ମିଶୁ ସେମାନଙ୍କୁ ବି ଡାକୁ ଆମ ଗାଁକୁ ସେମାନେ ଆସନ୍ତି। ଦୋଳି ଖେଳନ୍ତି ଆମ ଘରେ ଯାହା ପିଠାପଣା ବନା ଯାଏ ଖାଇକି ଯାଆନ୍ତି। ତାଙ୍କ ଘରକୁ ବି ଗୋଟେ ଦିନ ଯାଉ
ହଁ ଆଉ ରଜ ପାଇଁ ଡ୍ରେସ ଆଣିଲୁଣି?
ହଁ ଆଣି ସାରିଲିଣି କିଣିକି ଆଉ ଦି ତିନି ଦିନ ଅଛି ନା ରଜ ତ ତେଣୁ କିଣିକି ଆଣି ସାରିଲିନି ଆଉ।
ଆଉ ତୋ ମାମୁଁ ଘର ଆସିଲାଣି?
ହଁ ମାମୁଁ ଘର ଆସିବେ ଅଜାଙ୍କ ଦେହ ଟା ଟିକେ ଭଲ ନାହିଁ ତ ଫୋନ କରିଥିଲେ ଯେ ଆଇ କହୁଥିଲା ଗଲେ ରଜ ଥିବ ଗୋଟେ ଦିନ ଆସିବା ଆଉ।
ଆଉ କଥା ହେଇଥିଲୁ ଆଣ୍ଟିଙ୍କ ସହ କଥା ହେଇଥିଲୁ ଘରକୁ କଲ୍ କରିଥିଲୁ?
ହଁ କରିଥିଲି ସନ୍ଧ୍ୟାବେଳେ।
ହଉ ହଉ ମୁଁ ଯାଉଛି ଖାଇବି ଆଉ ତୁ କଣ କର ଆଉ।
ହଉ ଆଉ ରଖୁଚି।
ହଁ ରଖ।